ହ୍ୟାଲୋ। ଆଜ୍ଞା ଆଜ୍ଞା ଭାଇ ନମସ୍କାର।
ଆଜ୍ଞା ଭାଇ ନମସ୍କାର ଭାଇ ଏବେ କଣ କରୁଥିଲେ?
ଆ ମୁଁ ଦେଖନ୍ତୁ ପ୍ରାୟତଃ ମୁଁ ଏବେ ଖାଦ୍ୟ ଖାଉଥିଲି। ତ ଖାଦ୍ୟ ଖାଇଲା ବେଳେ ଆପଣଙ୍କ କଥା ମନେ ପଡ଼ିଗଲା କାରଣ ଆପଣ ବିିଁ ମୋ ସହିତ ବହୁତ ଥର ଖାଇଛନ୍ତି। ତ ମୋର ମନେ ପଡିଗଲା। ଆପଣ ମୋ ସହିତ ବହୁତ ଥର ପକୁଡି ଖାଇଛନ୍ତି ମନେ ପକାନ୍ତୁ।
ହଁ ମୋର ତ ମନ ଅଛି।
ତ ମୁଁ ଏବେ ଖାଇଲା ବେଳେ ଆପଣଙ୍କ କଥା ଟିକେ ମନେ ପଡିଗଲା ତ ସେଥିପାଇଁ ଟିକେ କଲ୍ କରିଦେଲି ଆଉ ଆପଣ କଣ ଖାଇଲେଣି?
ନାଇଁ ମୁଁ ଖାଇନି ଏପର୍ଯ୍ୟନ୍ତ ତ ତଥାପି କଣ କହିଲେ ମୁଁ ଟିକେ ଚାରିଟା ବେଳେ ଯାଇଥିଲି ଆମର ଗୋଟେ ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା ହେବାକୁ ତ ଏଠିକି କଥାବାର୍ତ୍ତା ହେଇ ଘରକୁ ଆସିଲା ବେଳୁ ଟିକେ ମାନେ ଭୋକ କଲା ତ ମୁଁ ରସଗୋଲା ତିନି ଚାରଟି ଖାଇ ଦେଇଥିଲି। ଖାଇଦେଇକି ବର୍ତ୍ତମାନ ବୁଲୁଥିଲି ଟିକେ ବାହାରେ ତାପରେ ମୁଁ କହିଲି ତାପରେ ତ ଭାଇ ଫୋନ କଲ ତମେ ଆଉ ତମ ସାଙ୍ଗରେ ଏଇ କଥା ହଉଛି ଆଉ।
ଆପଣ ଏବେ କଣ କଣ ପଢାପଢି କରଛନ୍ତି ନା ସେମତି ବୁଲାବୁଲି କରୁଛନ୍ତି କେବଳ
ନାଇଁ ମୁଁ ଏବେ ତ ପଢାପଢି ଉପରକୁ ଯାଇନାହିଁ ଅ ବାସ୍ ସେମିତି କେବଳ ମାନ ନର୍ମାଲ ଯେମିତି ଆମର ଗେମ୍ ଖେଳୁଛି ସାଙ୍ଗ ମାନଙ୍କ ସହିତ ବୁଲୁଛି।
ହଁ ହଁ ଆ ବଢିଆ ଆପଣଙ୍କ ତ ଆପଣଙ୍କ ଜୀବନ ଏବେ ବହୁତ ସୁଖମୟ ଚାଲିଛି ମତେ ଲାଗୁଛି।
ହଁ। ସୁଖମୟ ନୁହଁ ଏଇଟା ତ ଆଗକୁ ଯାଇ ମତେ ବହୁତ ଦୁଃଖ ଦବ। କେବଳ ମାନେ ଟା ଯେହେତୁ ମାନେ ଗୋଟେ ଖରାପ ବାଟରେ ପଶି ଯାଇଛି ତ ମାନେ ବାହାରି ପାରୁନି ଆଉ
ଅହ ହଁ ବୁଝିଲି ବୁଝିଲି ଆଜ୍ଞା। ଆଉ ଆପଣ ବୁଲାବୁଲି କରିବାକୁ ପସନ୍ଦ କରନ୍ତି।
ହୁଁ ସେମିତି ତ ବୁଲାବୁଲି କରିବାକୁ କାହାର ବା ପସନ୍ଦ ନୁହଁ?
ଓହୋ ବୁଝିଲି ବୁଝିଲି ଆପଣ? ଆପଣ କେବେ କୋଣାର୍କ ଆଡେ ଯାଇଛନ୍ତି କୋଣାର୍କ ପୁରୀ?
ହଁ ନିହାତି ମୁଁ ତ ପାଖାପାଖି ଗୋ ଗୋଟେ ସପ୍ତାହରେ ତିନି ଥର ଯାଇଥିଲି ପୁରୀ କିି।
ଆଜ୍ଞା ଆଜ୍ଞା ସେଠିକାର କିଛି ଦୃଶ୍ୟ ଆପଣଙ୍କର ବର୍ଣ୍ଣନା କରିପାରିବେ ଆପଣ?
ହଁ ନିହାତି ଆପଣ କହୁଛନ୍ତି ମାନେ ମୁଁ ଆପଣ କଥା କାଟି ପାରିବିନି ନିହାତି ମୁଁ ବର୍ଣ୍ଣନା କରିବି ଦେଖନ୍ତୁ ଯେତେବେଳେ ମୁଁ ଯୋଉ ସପ୍ତାହରେ ମୁଁ କହୁଛି ତିନିଥର ଯାଇଥିଲି ତ ଆମ ପ୍ର ପ୍ରଥମ ଦିନ ଯୋଉ ଦିନ ମୁଁ ଯାଇଥିଲି ତ ସେଦିନ ଆମେ ରା ତିରେ ଯାଇଥିଲୁ ପାଖାପାଖି ଦିବା ଦି ଘଟିକା ପାଖାପାଖିରେ ଆମେ ମନ୍ଦିର ଭିତରକୁ ଯାଇଥିଲୁ।
ହଁ।
ମନ୍ଦିର ଭିତରୁକୁ ଯାଇକି ଆମେ ଠାକୁରଙ୍କୁ ଦର୍ଶନ କଲୁ। ଦର୍ଶନ କରିି ଆସିଲା ପରେ ତ ସମସ୍ତେ ପରିବାର ଯେହେତୁ ଆମର ଯାଇଥିଲ ସମସ୍ତେ ତ ସମସ୍ତେ କହିଲେ ମାନେ ସ୍ତ୍ରୀ ଲୋକ ମାନେ ଯେତିକ ଥିଲେ ମାନେ ବୋଉ ବଡ ବୋଉ ଭାଉଜ ଯେତିକି ଥିଲେ ତ ସେମାନେ କଣ କହିଲେ କି ଆମେ ମନ୍ଦିର ଭିତରେ ରହିବୁ ତମେ ଯାଅ ବାହାରେ ବୁଲାବୁଲି କରି ଆମେ କହିଲୁ ହଉ। ତ ତାପରେ ସେମାନେ କଣ କଲେ କି? ସେମାନେ ମନ୍ଦିର ଭିତରେ ବସିଲେ ତ ମୁଁ ଆଉ ଆମ ଭାଇ ସବୁ ବାହାରେ ଆସି ଶୋଇ ପଇଲୁ ବୁଝୁଛନ୍ତୀ? ତ ଆମେ ଯେମିତି ଶୋଇଛୁ ତ ଗୋଟେ ମାଙ୍କଡ ଏମିତି ତିନି ଚାରି ଜଣ ବସିଛନ୍ତି ତ ତାଙ୍କ ଗୋଟେ ପି ତାଙ୍କରି ଭିତରେ ସେମାନେ ମାଡ଼ଗୋଳ ହେଇଯାଇଛନ୍ତି ବୁଝିଛନ୍ତି ତ ଆ ତାଙ୍କ ଭିତରେ ମାଡ଼ ଗୋଳ ହେଇ ଗୋଟେ ମାନେ ଲୋକଟାକୁ କାମୁଡି ଦେଇଛନ୍ତି। ତ କାମୁଡି ଦେଲା ଭିତରେ ସେ ଗତେଏ ଲୋକଟାର ଗୋଡରୁ ବହୁତ ସାରା ରକ୍ତ ବାହାରୁଥାଏ। ତ ମାନେ ବହୁତ ସେଇଟା ମତେ ବହୁତ ଦୁଃଖ ଲାଗିଲା କାରଣ ଦେଖନ୍ତୁ ତ ସେମାନେ ମାଡ ଗୋଳ ହଉଥିଲ କବାଟ ମଗୁଲ ହଉଥିଲେ ତ ଇଏ ବିଚରା ପିଲା ଶୋଇଥିଲା ତାକୁ କଣ ପାଇଁ କାମୁଡ ଆସିଛି ସେମାନେ ବୁଝିଛଛନ୍ତି ନା?
ତାଙ୍କତୁ ବୋଧେ ସେ ପାତି ମାଙ୍କଡ ହେଇଥିବ ମତେ ଲାଗୁଛି।
ହଁ।
ହୁଁ।
ନାଇଁ ପିଲାଟି ଅନେଇଛି ହଁ ନା ପିଲାଟା ଖ ତ କଣପାଇଁ ମାନେ ବିନାରେ ଦୋଷରେ ଆକୁ କଣପାଇଁ କାମୁଡିଲା ଗୋଡକୁ?
ଦେଖନ୍ତୁ ପାତି ମାଙ୍କଡ ବହୁତ ଡେଞ୍ଜର ଟିକେ ସିଏ ତା ତାଙ୍କର ଆଗ୍ ଆଗ୍ ତାଙ୍କ ଭିତରେ ଟିକେ ରାଗ ବହୁତ ଥାଏ ତ ସିଏ ଦେଖନ୍ତୁ ତମେ ବସିଥିବ ବି ଆପଣଙ୍କୁ ଖେଦେଇ ଆସିବେ ବୁଝିପାରୁଛନ୍ତି?
ହଁ।
ତ ଆପଣ ଯେତେବେଳେ ବି ଯାଇଥିବେ ମହାବିନାୟକ ତ ସେଠି କିଛି ବି ଫଳମୂଳ ନେଇଥିବେ ସେ ଛଡେଇ ନେଇଯାଆନ୍ତି ବୁଝିପାରୁଛନ୍ତି? ତ ମୁଁ ଭାବୁଛି ସେଭଳି ମାଙ୍କଡ ଯଦି କେ ଯେତେଳେ ପାଖରେ ଥିବେ ତ ଆପଣ ବହୁତ ସତର୍କତା ଅବଲମ୍ବନ କରିବେ ବୁଝିପାରୁଛନ୍ତି?
ହୁଁ।
ନହେଲେ ଏଭଳି ଅସୁବିଧାର ସମ୍ମୁଖୀନ ହେବେ ବୁଝିପାରୁଛନ୍ତି?
ଆଜ୍ଞା।
ଆ ତ ହେଇପାରେ ହେଇପାରେ ସେ ଲୋକଟି ଶୋଇଛି ତାର ବି କିଛି ଭୁଲ ନାହିଁ କିନ୍ତୁ ଏ ମାଙ୍କଡ ମାନେ ଯେତେବେଳେ କାହାର କିଛି ନ କରିପାରନ୍ତି ବୋଧେ ତାଙ୍କ ଭିତରେ ମାଡ ହଲାଗିଛନ୍ତି ଜଣେ ଜଣଙ୍କର କ୍ଷତି କରିପାରନି। ତ ନିଜ ରାଗଟିକୁ ଆରି ଉପରେ
ସୁଜେଇ ଦେଲେ ଆଉ, ଆଜ୍ଞା। ତାପରେ ଆଉ ଗୋଟେ ଅଘଟଣ ଘଟିଥିଲା ମୋ ସହିତ ସମୁଦ୍ର ଭିତରେ। କାରଣ ଦେଖନ୍ତୁ ସବୁ ଭାଇ ମାନେ ମୋ ଆଗରେ ଗାଧଉଚନି, କିନ୍ତୁ ତାଙ୍କଠାରୁ ଜଷ୍ଟ ତ ଟିକେ ପଛରେ ମୁଁ ଗାଧଉଥାଏ, ସେମାନେ ମୋ ଆଗରେ ଥାନ୍ତି। ତ ମୁଁ ଏମ ଏମିତି ଗୋଟେ ଲହଡି ଆଇଲା କି ଯୋଉଠିକି ମୋର ଆଉ ଗୋଡ, ହାତ କିଛି ପାଇଲାନି। ବୁଝୁଚନ୍ ତ ସେ ଲ ଟା ଯେ ତେଳେ ମାନେ ରିଟର୍ଣ୍ଣ କଲା ଫେରିଲା ତ ମୋତେ ସିଏ ବସେଇ ନେଇଯାଉଥାଏ। ତ ସିଆଡକୁ ତ ମାନେ ସେଇ ଟାଇମ୍ ରେ ମୁଁ ଆଶା ଛାଡି ଦେଇଥିଲି ଯେ ମୁଁ ମାନେ ସଂସାରୁ ଚାଲିଗଲି।
ଚ
ଏ ତ ଯେହେତୁ ତଥାପି ମୋର ଆତ୍ମବିଶ୍ୱାସ ହେଲା କି ନାଇଁ ମୁଁ ଚେଷ୍ଟା କରିବି ଉପରକୁ ଯିବାକୁ। ତ ମୁଁ ପହଁରି ପହଁରି ବହୁତ କଷ୍ଟମଷ୍ଟେ ଉପରକୁ ପଳେଇ ଆସିଥିଲି। ତାପରେ ଗୋଟେ ଭଉଣୀ ଜଣେ ବି ସେ ବୁଢି ପଳେଇଥିଲେ ତାକୁ ସମସ୍ତେ ଉଠେଇ ଆଣିଥିଲେ।
ଓହୋ।
ତାରିକରରେ ଆଉ ଗୋଟେ ଅଘଟଣ ଘଟି ଯାଇଥିଲା ଯେ ମାନେ ଗୋଟେଇ ପିଲାଟା ଏମତି ମୋବାଇଲ୍ ନେଇକି ଯାଇଥିଲା ସମୁଦ୍ର ଭିତରକୁ।
ତ ଏମିତି ଫଟୋ ଉଠେଇବା ସମୟରେ ଗୋଟେ ବଡ ଲହଡି ଆସିଛି ତାକୁ ଟାଣି ନେଇ ପଳେଇଲା। ତ ସେଠି ମାନେ ଯୋଉମାନେ ଥିଲେ ସୁରକ୍ଷା ଦା- ଦାତା କର୍ମଚାରୀ ମାନେ ତ ସେମାନେ କଣ କଲେ କି? ତ ସେମାନେ ସିଧା ଗୋଟେ ବଡ ଚକା ନେଇକି ସିଧା ଏକାଥରେ ଡେଇଁ ଲେ ସମୁଦ୍ର ଭିତରକୁ, ତ ଯାଇ ତାକୁ ଉଦ୍ଧାର କଲେ ତାପରେ ତାକୁ ଚା ଫା ଦେଲେ। ତ ସେ ପିଇଲେ ତାପରେ ସେ ସି- ଟିିକେ ସୁସ୍ଥ ମାନେ ଯେତେବେଳେ ଭାବିଲେ କି ମୋତେ ସୁସ୍ଥ ଲାଗୁ ତ ସେତେବେଳେ ସେ ସେ ବାହାରେ ବାଥରୁମ୍ ରେ ଗାଧେଇ ପାଧେଇ ତ ସେମାନେ ଟିକେ ମେଡିକାଲ୍ କୁ ତାକୁ ନେଇ ଯାଇଥିଲେ, ବୁଝୁଚନି, ଏ ଏମିତି ସବୁ ଅଘଟଣ ଘ ଲା ଆଉ।
ଦେଖନ୍ତୁ ମୁଁ ଯେତେ ଥର ପୁରୀ ଯାଇଚି, ଏଭଳି ଅଘଟଣ ଆମର ହେଇନି, ଆମେ ଚାରି ସାଙ୍ଗ ଯାଉ। ତ ଆମର ଜଣେ ବ୍ରାହ୍ମୁଣ ସାଙ୍ଗ ଅଛି ଯିଏ କିି ତାର ସେଠି ଚିହ୍ନା ଅଛି। ସିଏ ମଧ୍ୟ ଘର ବୁଝି ଦିଏ, ଯୋଉଠି କିି ଆମେ ମାଗଣାରେ ରହୁ, ଅ, ତ ଆମ ଭଡା ବି ଏତେ ଯୁ-ପଡେ ନାହିଁ, ତ ଆମେ ମାଗେଣାରେ ରହିଯାଉ। ତ ଆମେ ଏ ତ ବଡି ଭ-ବଡି ଭୋରୁୁ ଉଠିକି ଅ, ଇନ୍ ନିତ୍ୟକର୍ମ ସାରି ଗାଧେଇ ପାଧେଇ ଆମେ ମନ୍ଦିରରେ ଠାକୁର ଦର୍ଶନ ପାଇଁ ଚାଲି ଯାଉ, ଅ, ବହୁତ ଖୁସି ଲାଗେ ସାଙ୍ଗ ପିଲା ସହିତ ଗଲେ, କାରଣ ମନରେ କିଛି ଭୟ ନଥାଏ, କାରଣ ଆମର ପୁଅ ପିଲା କଥା। ଯୋଉଠି ପାଇବୁ ସେଠି ଶୋଇବୁ ଆ, ତ ଖାଇବା ପିଇବାରେ ଟେନସନ୍ ନଥାଏ କାରଣ ଆମେ ଯାହା ଖାଇଲେ ବି ରହିଯିବୁ, କିନ୍ତୁ ଦେ ଖନ୍ତୁ ପରିବାର ସହିତ ଗଲେ ପ୍ରାୟତଃ ଗୋଟେ ଦାୟିତ୍ଵ ଆସିଯାଏ। ବୁଝିପାରୁଛନ୍ତି? କି ତାଙ୍କର କିଛି କ୍ଷତି ହବନି, ବୁଝିପାରୁଛନ୍ତି? ଅ, ହଁ ଆପଣ କେବେ ସାଙ୍ଗ ପିଲା ହତ ଯାଇନାହାନ୍ତି ନା କେବଳ ପରିବାର ସହିତ ଯାଇଛନ୍ତି?
ମୁଁ କେବଳ ପରିବାରଙ୍କ ସହିତ ଯାଇଛି, ସାଙ୍ଗ ମାନଙ୍କ ସହିତ ଯାଇନି କେବେ।
ଅହୋ ନାଇଁ ବହୁତ ସୁନ୍ଦର ଲାଗେ କାରଣ ଆମେ ଯେତେବେଳେ ଷ୍ଟେସନରେ ଓହ୍ଲାଉ ନା। ତ ସେଠୁ ଆମେ କେବେ ବେଶୀ ଟାଇମ୍ ଟିକେଟ କରୁନୁ ଯୋଉ ଅଟୋ ଅଟୋ ପାଇଁ ଆମେ ଦେଖୁନା ଚାଲି ଚାଲି ବେଳେବେଳେ ମଧ୍ୟ ଡାଇରେକ୍ଟ ପଳାଉ ପୁରୀ ପାଖକୁ ଅ ତା ସାଙ୍ଗ ପିଲା ସହିତ ରା ଏଥିରେ ଚାଲିବାକୁ ବି ବହୁତ ଭଲ ଲାଗେ। ଆଉ କିଛି ଯେମିତି ମଜା ମସଲି କଥାବାର୍ତା ତ ବହୁତ ସେ ସ୍ମୃତି ମନେ ପଇଲେ ଏବେ ବି ଆଖିରୁ ଟିକେ ଲୁହ ପଡ଼ି ଯାଉଛି ବୁଝିପାରୁଛନ୍ତି। ତ କାହିଁ ସେ ଦିନ ପଳୋଉଚି ଆଉ ଆସିବ କି ନାଇଁ ଆଉ ସେଦିନ ଅ ବହୁତ ଭଲ ଭଲ ଦିନ ତ ମୁଁ ବି ଗାଧାଏ ଆମେ ବହୁତ ଭିତରକୁ ଯାଉ। ଆପଣ ପହଁରା ଶିଖିନାହାନ୍ତି ବୋଧେ ଆପଣ ଡରୁଛନ୍ତି। କିନ୍ତୁ ମୁଁ ତ ବହୁତ
ମୁଁ ତ ପହଁରା ଶିଖିଛି ଡରି ନାହିଁ କିନ୍ତୁ ଦେଖନ୍ତୁ ହଁ ଯେହେତୁ ସମୁଦ୍ର ଆଉ ନଈ ତ ଛାଡିବ ନା।
ହୁଁ।
ବୁଝିପାରୁଚନ୍ତି ସାଇଁଆ ର ଆଉ ନଈ ଛାଡିବ ନା ତ ସେଥିଲାଗି ମତେ ଡର ଲାଗିଲା କି ମାନେ ସମୁଦ୍ରରେ ଦେଖନ୍ତୁ ଏଠି ତ ଯୋଉ ସୁଅ ଦିଏ ମାନେ ନଈରେ ଯୋଉଟା କି ଆମେ ଆର୍ଜେଷ୍ଟ କରିଦଉ କିନ୍ତୁ ସମୁଦ୍ର ରେ ଯୋଉ ଲହଡି ଟା ଦିଏ ମାନେ ଯେତେବେଳେ ରିଟର୍ଣ ଖାଏ ତ ତାର ସ ନ୍ତି ବହୁତ ଥାଏ ଯୋଉଟା କି ମତେ ମାନେ ବେଶୀ ଡର ଲାଗେ ବୁଝୁଚନା। ଆଜ୍ଞା।
ଆପଣ ନଦୀରେ ନଦୀ ଗାଧାନ୍ତି ନଦୀରେ?
ହେଁ ନଦୀରେ ମୁଁ ଗାଧାଏ।
ତ ଆପଣ ପ୍ରାୟ କେତେ ସମୟ ଆପଣ ନିଶ୍ୱାସ ଟିକୁ ରୋକି ପାରିବେ ନଦୀ ପାଣି ଭିତରେ? ହ
ପାଖାପାଖି ଏକ ମିଣ୍ଟି ତ ମୁଁ ରଖିଦେବି କଷ୍ଟମଷ୍ଟେ ତା ଉପରକୁ ଆଉ ଯାଇପାରିବିନି।
ଓହୋ। ଯାହା ହଉ ନାଇଁ ଭଲ ଖୁସି ଲାଗିଲା ଆମ ଗାଁ ପିଲା ବି ବହୁତ ସମୟ ଏମିତି ପାଣିରେ ବୁଡି ରହନ୍ତି। ତ ସେ ପାଣି ଭିତରେ ଖେଳନ୍ତି ବୁଡି ବୁଡି ତାକୁ ଖୋଜିବ ସି ତାକୁ ଖୋଜିବ ମତେ ଦେଖିବାକୁ ବହୁତ ସୁନ୍ଦର ଲାଗେ। ବୁଝିପାରୁଛନ୍ତି।
ନା ଆମ ଇଆଡେ ବି ନଦୀରେ ଖେଳନ୍ତି ପିଲାମାନେ ଗୋଡା ଗୋଡି ଆଉ ଚୋର ପୋଲିସ ଖେଳନ୍ତି ତାପରେ ପଥର ମାନେ ବେଶୀ କଣ କି ପଥର ପକେଇ ଦେବେ ବୁଡିକି ଆଣନ୍ତି। ତାପରେ ବଲ ପକା ପକି କରି ଖେଳନ୍ତି। ଆଜ୍ଞା ଆମର ବି ଏକରେ ନଈରେ ସବୁ ମାନେ ଏଠି ଚାଲେ ହଁ ହଁ ଆଜ୍ଞା। ଆପଣଙ୍କର ଖାଇବା ସବୁ ସଇଲାଣି ରାତି ପାଇଁ?
ଦେଖନ୍ତୁ ସଞ୍ଜ ବେଳ ଖାଇବା ବି ମୁଁ ଏତେବେଳେ ଯାଏ ଖାଇନି ତ ରାତି ଖାଇବା ତ ପଛରେ ଅଛି ବୁଝିପାରୁଛନ୍ତି।
ଆଜ୍ଞା।
ଆ ଯେହେତୁ ବର୍ଷା ହୋଉଚି କିଛି ସୁବିଧା ଏଠି ନାହିଁ ଖାଇବା ପାଇଁ ସବୁ ଦୋ କାନ ବଜାର ବନ୍ଦ ହେଇଯାଇଚି। ତ ମତେ ବି ଛତୁଆ ଖାଇବାକୁ ଏତେ ଭଲ ଲାଗେ ନା ବୁଝିପାରୁଛନ୍ତି। ଆ ତ ମୁଁ ଭାବୁଚି ରାତିରେ ଏକାଥେରେ ଖାଦ୍ୟ ସଇଲେ ଏକାଥରେ ଖାଇବି ଆଉ। ଆମର ସରୁ ସରୁ ପ୍ରାୟ ଦଶଟା ହେଇଯାଏ ବୁଝିପାରୁଛନ୍ତି। ହୁଁ ତ ମୁଁ ଏବେ ଆଉଚି ମତେ ଜୋର ଭୋକ କଲାଣି ମୁଁ ଆଉଚି ଆଁ।
ଆଜ୍ଞା।